ଶୁଭୁଛି କ୍ଲିୟର?
ହଁ ଏବେ ପୁରା କ୍ଲିୟର ଶୁଭୁଚି।
ହଁ ଆରେ ଆମର ସେ ଟି ଟିିକେ କଣ ଚାଲିଚି ତ ଟ୍ରେନିଂ ସେଣ୍ଟରଟା ନା ଏଡା ମା ସବୁ ଜିନିଷ ତିଆରି ହଉଛି। ଏ ନାହିଁ ନାହିଁ ଧର ମଙ୍ଗଲୟନ ଯୋଉ ଇଏଗୁଡା ପାର୍ଟସ ଗୁଡା ହେଇଥିଲା ଚନ୍ଦ୍ରାୟନ ଯୋଉ ପାର୍ଟସ ଗୁଡା ତାର କିଛିକିଛି ପାର୍ଟ୍ସ ସେଠି ବନା ହଉଛି ଆଉ ଏବେ ବିି ସି ସିକେରେଟଲି ଯାହା ଯାହା ମିଶନ ଚାଲିଛି ଆମର ଏଠି ସବୁ ତିଆରି ହଉଛି ହେଲା। ତେଣୁକରି ଏଠି ଜାମର ଲଗେଇଛନ୍ତି କୌଣସି ଜିନିଷ ହାକ ହବନି ବୋଲି ଜାମର ଲଗାହେଇଛି ଭିତରେ। ଯୋଉଠି ସେଟା ସବୁ ତିଆରି ହଉଛି ତଥାପି ଆ ଯାହାହେଲେ କ୍ୟାମ୍ପସ ଭିତରେ ରହୁଛିନା ଇଏଟା
ତ ରେଞ୍ଜଟା ଟିକେ ଇଏ ଟିକ ଯାଉଛି ଆଉ ପାଉଛି ଆଉ।
ଇମ୍ପାକ୍ଟ ଟିକେ ଯାହାହେଲେ ପକଉଛି ଆଉ ନେଟୱାର୍କ ଉପରେ ଆଉ।
ଓହୋ। ଆଉ।
ହୁଁ ଆଉ।
ନା ଏଇ ତ ଘରକୁ ଆସିକି ପହଞ୍ଚ ଚିଲି ଆଉ ପ୍ଲାଣ୍ଟରୁ ଯାଇଥିଲି ପ୍ଲାଣ୍ଟରୁ ଫେରି ଆ ଇଭି ବସରେ ଯାଇଥିଲୁ ଗୋଟେ। ସେ ବସରେ ପ୍ଲାଣ୍ଟରୁ ଫେରିକି ଆସିଲୁ। ଆସିକି ଯୋଉ ସେଫ୍ଟି ପି ପି ଇ ଗୁରା ଯୋରା ମାନେ ସେପ୍ଟି ସୁ। ସେପ୍ଟି ଜାକେଟ ହେଲମେଟ ଫେଲ ରାକୁ ସବମିଟ କରିଦେଲି ଯଉଠୁ ଆଣିଥିଲି। ଗେଟପାସ୍ ସବମିଟ୍ କରିଦେଲି ସରିଗଲା ନା ମୋର ତ ସେଟା ସବୁ ସବମିଟ କରିଦେଲି ଅଫିସରେ କରିଦେଇକି ଯ ମାନେ ଯିଏ ମୋ କଥା ବୁଝୁଥିଲା କହି କଦକି ପଳେଇ ଆ ଆସିଲି ଘରକୁ ଆଉ।
ଓ ତାନେ ଆଜି ପୁରା ସଇଲା କାମ ନାଇଁକି?
ହଁ ମୋର ନା ଆକ୍ଚୁଲି ମୋର ଯୋଉ ମ ଆ ଯେ ମାନେ ମୋର ମ ବୁଝୁଛନ୍ତି ସିଏ ପା ମାନେ ହେଡ ତ ନୁହେଁ ଅଧା ଦାୟିତ୍ବ ତାଙ୍କର କହିଲା ଭଳିଆ ଏଇ ଯୋଉ ଟ୍ରେନିଂ ସେଣ୍ଟରର। ଟାଟା ଷ୍ଟିଲ ଯଉ କଳିଙ୍ଗ ନଗରରେ ତ ସିଏ ମୋର ଫାଷ୍ଟ ଦେଇ ଦେଇଥିଲେ ସିଣ୍ଟର ମେକିଂ ପ୍ରୋସେସ୍। ତ ସେଇଥିର ସାର୍ଟିଫିକେ ସେଟା ମୋର ଆ ପଳିଆସିଛି ହେ ସେଟା କିନ୍ତୁ ମୁଁ ପ୍ରୋଜେ ଟା ଚେଞ୍ କରିଦେଇଛି ଫେ ଏ ଯୋ ସିଣ୍ଟର ମେକିଂ ଆଣ୍ଡ ଏ ଏସିଫେକ୍ଟିନ୍ ବ୍ଲାଷ୍ଟ ପନସ୍ ତ ସେଇଥିପାଇଁ ଆଉଥରେ ଆସିବ ସାର୍ଟିଫିକେଟଟା ନହେନେ ଯେଉଁଟା ମାନେ ଆପ୍ଲାଏ କଲାବେଳେ ଯେଉ ସା ପ୍ରୋଜେକ୍ଟା ଦେଇଥିଲୁ ସେଇ ପ୍ରୋଜେକ୍ଟର ପଳେଇ ଆସିଛି। ଭୁଲରେ। ତାପରେ ସେ ସାରଙ୍କୁ କ କହିକି ଚେଞ୍ଜ କରେଇକି ସେଇଟା କଲୁ ଆସିବ ଆଉ।
ହଁ ହ ଏଇଟା ସାର୍ କହିଲେ କରେଇଦେବେ ଆଉ।
ହୁଁ ଆ ମୋର ଗୋଟେ ଫାଇଦା ହେଇଗଲା ଦିଟା ସାର୍ଟିଫିକେଟ ହେଇଗଲା ଆଉ।
ତୋର ଦିଟା ସାର୍ଟିଫିକେଟ୍ ମାନେ ଦିଟା ଆକ ତତେ ଦେଇଦେବେ?
ନା ନା ସେଟା ସେଟା ତ ମତେ ମେଲ କରିଦେଇଛନି ନା ମୁଁ ଆଉ ଡିଲିଟ କରିନି। କିନ୍ତୁ କାହାକୁ ଦବା ଦେବିନି ଆଉ ମାନେ ପୁଣି ସେ ମାନେ ହଇରାଣ ହେବେ ନା ନାହିଁ।
ହୁଁ।
ଖାଲି ଗୋଟେ ପାଖରେ ରଖିବା ପାଇଁ ଦିଟା ସାର୍ଟିଫିକେଟ ଆଉ। ଆଉ ପୁ ରଥଯାତ୍ରରେ କୁଆଡେ ଯିବ ନା ନାଇଁ?
ରଥଯାତ୍ରାରେ ମୁଁ ଏବେ ଯାଉଛି କି ନାଇଁ ଦେଖିବା। ଚଉଦରେ କି ପନ୍ଦରରେ ଆମର ସରିବ କି ଷୋହଳରେ ଚଉଦ ପନ୍ଦର ଷୋହଳ ତିନଟାଡେଟ୍ ଭିତରେ।
ଆଉ ତାହେଲେ ପୁରୀ ପଳେଇବ ଆଉ ଏକାଥରେ ରଥଯାତ୍ରା ସାରିକି
ପୁରୀ କି କିଏ ଯାଉଛି ଏଇ ରଥଯାତ୍ରାରେ ବହୁତ ଭିଡ ଥିବ।
ଆମ ମୁଁ ଯୋଉ ପଢୁନ ହଁ ଆମ ଯୋଉ ପଢୁନଥିଲି ମୁଁ କଳିଙ୍ଗରେ।
ହୁଁ।
ଆର ବର୍ଷ ବି ଡାକିଥିଲେ ଯେ ମୋ ମ ମାଉସୀ ଝିଅ ସିଏ କହିଲା ଯିବା ପାଇଁ। ତା ସହିତ ମୁଁ ମନା କରିଦେଇଥିଲି ଆରଥର ସେଇ ଟାଇମ୍ କିନ୍ତୁ ତା ସହିତ ବି ଯାଇପାରିଲିନି କି ମାନେ କଲେଜ ତରଫରୁ ବି ଯାଇପାରିଲିନି। ଏଇଥର ଖିଛନ୍ତି କଲେଜ ତରଫରୁ ମାନେ ଆମର ଗୋଟେ ଅଛି ସ୍ଵେଚ୍ଛାସାବି ଇଏ ଗୋଟେ ଅଛି ମାନେ ଆପସା ବୋଲି ଗୋଟେ ଅଛି ସବୁ ମାନେ ଯୋଉ ପୁରୀରେ ଯାଇକି ଏ ଜଳ ଛତ୍ର ଏଇ ଯୋଉ ଇଏ ଫିଏ ସବୁ ବଣ୍ଟା ବଣ୍ଟି କରନ୍ତି।
ହଁ।
ତ ମୋତେ ଏଇ ଗୋଟେ ସାଙ୍ଗ ଗୋଟେ ଫୋନ୍ କରିଥିଲା ଯିବା ପାଇଁ। ତାଙ୍କୁ ମାନେ ଆମ ଭାଇସ ପ୍ରିନ୍ସିପାଲ ଯିଏ ଫୋନ କରିଥିଲେ ପଚାରୁଥିଲେ କିଏ କିଏ ଯିବେ ତାକୁ ମାନେ ଲିଷ୍ଟ ମାଗୁଥିଲେ। ମୁଁ ଏଇ ବି କହିଦେଇଛି ଯିବା ପାଇଁ ଦେଖିବା କଣ ହଉଛି ଆଉ। ହଁ ଏଇଥର ଯଦି ହବ ରଥଯାତ୍ରା, ବାହୁଡାରେ ଯଦି ହବ ଡାକିବେ ଯିବି ଆଉ। ମୁଁ ଯାଇ ବିି ପାରୁନଥିଲି ଚାରି ପାଞ୍ଚ ବର୍ଷ ହେଲାଣି ପୁରୀ ଟିକେ ଦର୍ଶନ ମାନେ ମୁଁ ଦିଥର କହିଲା ଭଳିଆ ଯୋଉ ପୁରୀରେ ଜାଣିଛ ନା ଯୋଉ ୱାଟର ପାର୍କ ଅଛି।
ହଁ ୱାଣ୍ଡ୍ରଲା।
ୱାଣ୍ଡ୍ରଲା ଆଉ ଗୋଟେ ଜଙ୍ଗଲ କ୍ୟାମ୍ପ ବୋଲି ଗୋଟେ ଅଛି।
ହଁ।
ଦି ଥର ଆଙ୍କ ପୁରୀ ମାନେ ଯାଉଛି ସେଇଠିକି ଯାଇଥିଲି। ଆ ମାନେ ବାହାରି ବିି ଥିଲୁ ସେଇଠୁ ଜଗନ୍ନାଥ ମନ୍ଦିରଙ୍କୁ ମାନେ ଯିବୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଯୋଉ ୱାଟର ପାର୍କରେ ପିଲା ଗାଧେଇକି ଝିଅ ପିଲା। ତାଙ୍କ ଦେହ ଫେହ ଖରାପ ହେଇଗଲା ତ ସେଥିପାଇଁ ଏ ଆମର ଜେ ଚେୟାରମାନ ସାର୍ ସେ ମନା କରିଦେଲେ କହିଲେ ନା ଦେହ ଖରାପ ହଉଛି ପିଲାଙ୍କ ହେଇଛି ଆଉ ଯିବାନି। ମାନେ ସେଇ ଠୁ ଆଉ ଦଶ କିଲୋମିଟର ଜମାରୁ ଫେରିକି ପଳେଇ ଆଇଲୁ। ଆଉ ଥରେ ସେମିତି ମୁଁ ଯାଇଥିଲି। ମାନେ ମୋ ଭାଗ୍ୟରେ ନାହିଁ ମୁଁ ଆଇଁଷ ଖାଇ ଦେଇଛି ଭୋଜି ଥିଲା ଗୋଟେ। ମାନେ ଆମେ ଗୋଟେ ପିକନିକ୍ ଯାଇଥିଲୁ ସ୍କୁଲ ତରଫରୁ।
ହଁ।
ଭୋଜି ଗୋଟେ ଥିଲା ଭୋଜିରେ ଆଇଁଷ ଖାଇ ଦେଇଛି। ଆଇଁଷ ଖାଇ ଦେଇଛି ଯେମିତି ଆଉ ଆଉ ମନ୍ଦିର ଭିତରକୁ ଆଇଁଷ ଖାଇକି ଯିବି କି। ବାହାରୁ ବାହାରୁ ଦର୍ଶନ କରିଦେଇ ଖାଲି ଏମିତି ପଳେଇ ଆସିଲି। ନା ଗୋଟେ କହିଲା ଭଳିଆ ଯାଇ ଯାଇପାରୁନି ଆଉ ଯେତେ ଇଏ ହେଲେ ବି।
ହଁ ଆରେ ସେତ ସିଏ। ଯେତେବେଳେ ଡୋରି ଲାଗିବ ସେତେବେଳେ ଯିବ ଆଉ ନାଇଁ କି? ମୁଁ ତ ଯାଇଥିଲି। ମୁଁ ତ ଏଥର ଏବେ ଆଉ ଯାଇନି ଟୋଟାଲି ଯାଇଥିଲି। କେବେ ସ୍କୁଲ ଯେତେବେଳେ ଯାଇଥିଲି ଇଏ ହେଇଥିଲା ଯେତେବେଳେ। ମବାଇଲୁ ଆମର। କଣ ଯେଟା ପିକନିକ ହଉଥିଲା ଯେତେବେଳେ ସେତେବେଳେ ଯାଇଥିଲୁ ଆଉ ଥରେ ଦି ଥର ଖଣ୍ଡେ ପିକନିକରେ ଯାଇଥିଲି ଆଉ ଥରେ ଘର ସହିତ ଯାଇଥିଲି ଘର ଲୋକଙ୍କ ସହିତ। ଏ ତିନିଥର ଖଣ୍ଡେ ଯାଇଛି ଆଉ କାଇ।
ସେଆବେ ମୁଁ ପାଞ୍ଚ ଛଅ। ତର ଖଣ୍ଡେ ମାନେ ବାହାରିଣି ଯିବି ବୋଲି ଯିବି ବୋଲି। କିନ୍ତୁ ମାନେ ଡୋରି ଲାଗୁନି ଟୋଟାଲେ ଯାହା ହେଲେ ଗୋଟେ ଇଏ ହଉଛି ଯେ ଆଉ ଯାଇପାରୁନି।
ଯାଇପାରୁନି। ହଁ ସେ ଯେତେବେଳେ ଭଗବାନଙ୍କ ଡୋରି ଲାଗିବ ସେତେବେଳେ ଯିବୁ ଆଉ ନାଇଁ କି?
ହଁ ଦେ ଏଇଥର ତ କହିଛି କଣ? କର ହଉଛି ଦେଖିବା ଯଦି ସେଇ ଟାଇମରେ କଣ ଗୋଟେ ପ୍ରୋବ୍ଲେମ ହେଲା ଆଉ କାହାଉ କଣ କରିପାରିବୁ?
ଆଜି ଆମର ବହୁତ ପିଲା ପଳେଇ ଆମ କଲେଜରୁ ବି ପିଲା ଆସିଥିଲେ ବହୁତ।
ହୁଁ ହୁଁ।
ଏଠି ଇଣ୍ଟନସିପ କରୁଥିଲେ ମୁଁ ଆଜି ଜାଣିନି ସେ ସାର୍ଟିଫିକେଟ ଯେତେବେଳେ ନେଇ କି ଗଲେ?
ଆଉ ସେମାନେ ଆଗତୁରା ତାଙ୍କର କରିଦେଇଛନ୍ତି।
ହଁ ଆଗରୁ କରିଦେଇଛନ୍ତି ଆଗ ଡେଟରୁ ଆଉ ଆମେ ପଛରେ ଗଲୁ ଆଉ।
ହଁ ତୁମର କେତେ ଟଙ୍କା ଛଅ ହଜାର ପା?
ହଁ ଛଅ ହଜାର ତିନିଶହ ଛତିଶ।
ଆଉ ଖାଇବାଟା କେମିତି ମାନେ ଡେଲି ବେ ନା ନିଜ ହାତରୁ ଯେ ମାନେ। ନିଜେ ରୋଷେଇ କରିକି ଖାଉଛ।
ନାଇଁ ରୋଷେଇ ନୁହେଁ ମାନେ କିଣିକି ଖାଉଛୁ ଆଉ ପାଖରେ ତ ସବୁ ଜିନିଷ ଅଛି ଭୁବନେଶ୍ୱର ମାନେ। ଆଉ ଖାଇବା କଣ ଅଭାବ ହବ କି?
ମାନେ ବାହାରୁ ଯାଇକି ଖାଇକି ଆସୁଛ ନା ମଗେଇ ଦଉଛ ଖାଇବା ଆସିକି?
ବାହାରେ ଯାଇ ଖାଇକି ଆଉଛୁ ନହେଲେ ଏଠି ଆମର କ୍ୟାଣ୍ଟିନ୍ ଅଛି କଲେଜ ର ସେଠି ପଇସା ପେମେଣ୍ଟ କରିକି ତମେ ଖାଇବ ଆଉ।
କେତେ କଣ ଟଙ୍କା?
ସେ ଆଇଟମ୍ ଅନୁସାରେ ଆଉ।
ଓହୋ ଆମର କିନ୍ତୁ ଯୋଉ ପ୍ଲାଣ୍ଟ
କମ୍ ଅଛି ରେଟ୍ ଆଉ।
କିୁ ଆମର ପ୍ଲାଣ୍ଟ ଭିତରେ ଯୋଉଟା ଅଛି ମାନେ କ୍ୟାଣ୍ଟିନଟା ତିରିଶ ଟଙ୍କାରେ ମାନେ ଆଇଁସ ନାହିଁ। ଅଲଗା ସବୁ ଏଠୁ କେବେ ତିରିଶ ଟଙ୍କାରେ? ଖାଇବା।
ଓହୋ।
ମୁଁ ତ ଗାଧା ବଳିଆ ଆଉ ଟିଫିନ ଫିଫିନ କିଛି ନିଏ ନା ସେଇଠିି ଏ ମାନେ ଜୀବିତ ନଅଟା ପୂର୍ବରୁ ନଅଟା ସାଢ଼େ ନଅଟା ପୂର୍ବରୁ ବୁକିଂ କରିଦେବି ଆଜ୍ଞା। ହୁଁ ଗାଧୁଆ ବେଳେ ଖାଇଦିଏ।
ତିରିଶ ଟଙ୍କାରେ କଣ କଣ ଦିଅନ୍ତି?
ଭାତ, ଡାଲି। ଆଉ ଦିନେ ଦିନେ ଦିଅନ୍ତି ମିଲମିକର ଦିନେ ଦିନେ ଦିଅନ୍ତି ଯୋଉ ତଡକା। ଦିନେ ଦିନେ ଏଇ ଯୋଉ
ମାନେ ଖାଇବା ଖାଇବା ଭଲ ଟେଷ୍ଟ ଥାଏ ନା?
ହଁ ଖାଇବା ଟେଷ୍ଟ ଭଲ। କିନ୍ତୁ ମାନେ ତିରିଶ ଟଙ୍କା ହିସାବରେ ମାନେ ଯୋଉ ଅଳ୍ପ ମାନେ ପେଟ ଫୁରିଲା ଭଳିଆ। ମାନେ ଗୋଟିଏ ନର୍ମାଲ ଲୋକର ପେଟ ପୁରିଲା ଭଳିଆ। ଅଧିକ ନାଇଁ ଜଣେ ଧର ସେକେଣ୍ଡ ଟାଇମ ଖୋଜିଲା କି କଣ ନାହିଁ ଆଉ। ତିରିଶ ଟଙ୍କାରେ ଆଉ ଯାହା ଯେତିକି ଆଉ ଆଳୁ ଭଜା ବି ଦିଅନ୍ତି। ଆଉ ଦିନେ ଦିନେ ସାଲାଡ ଦିଅନ୍ତି ଆଉ ଦିନେ ଦିନେ ଦହି ବୁନ୍ଦି ଦିଅନ୍ତି। ଆଉ ତ କିନ୍ତୁ ଖଟା ଟା ସବୁଦିନ ରେଗୁଲାର। ଏଇ ଯୋଉ ଲୁଣି ଖଟା ଯୋଉଟା ରୁହେନି ଆମ୍ପ ଲୁଣି ସେଇ ସେଇଟା ରେଗୁଲାର।
ଉଁ ହଁ ଖଟା ଟା ସାଇଡ ଆଇଟମ୍ ଟା ଆଉ।
ହଁ
ଆଉ କେମିତି କଣ ଚାଲିଛି ଏବେ ସବୁ? ପାଠ ପଢା ତ ତମର ଏଇନା ଇ ଇଏ ମାନେ ଯୋଉ ଇଏ ହେଲା ନା ତମର ରିଆଡମିସନ ଟା।
ରିଆଡମିସନ ପା ସେଇ ଦେଖିବା ମୁଁ ସାଙ୍ଗ ମାନଙ୍କୁ ତ ଫୋନ କରିଛି। ଦେଖିବା କଣ କହୁଛନ୍ତି? ଯଦି ହବ ମୁଁ ଦୁଇ ତିନି ଆଡ଼କୁ ଯଦି ଏକାଥରେ ହଷ୍ଟେଲ ଖୋଲିବ ପଳେଇବି ନହେନେ ନାଇଁ ଯାଇକି ରିଆଡ଼ମିସନ କରିଦେଇକି ଏକାଥରେ ପ ଆରେ ପଳେଇ ଆସିକି ତାରେ ଯେତେବେଳେ ହଷ୍ଟେଲ ଖୋଲିବ ଯିବି ଆଉ।
ହଁ ହଁ ମାନେ ଆମର ବି ରିଆଡମିସନ ଏବେ କଣ ଡେଟ୍ ଡେଟ୍ ବାହାରିନି। ବାହାରିବ ଯେତେବେଳେ କରିବୁ ରିଆଡମିସନ ଆଉ। ଆଉ ଠାକୁରଙ୍କୁ ଡାକୁଛି ମୁଁ ଅଗଷ୍ଟ ବେଳକୁ ବାହାରୁ। ଭଲ ନହେଲେ ଜୁଲାଇ ଷୋହଳ ସତର ପରେ ବାହାରୁ। କାହିଁକି ନା ମୁଁ ଏଠିି ଥିବି ହେଠି ରିଆଡମିସନ ଟା ବାହାରିଗଲେ ଅସୁବିଧା ହେଇଯିବ ନା ନାହିଁକି। ହ୍ୟାଲୋ ହ୍ୟାଲୋ